ହଁ ଇଶା କେମତି ମନେ ପଇଲା ତୋର କହ।
ସୁବୁଆଣଙ୍କ କଥା। ହ୍ୟାଲୋ।
ଏବେ ଶୁବିଲା।
ମମି ହଁ ଠିକ ସେ ଶୁବିଲା।
ଚିନା।
ହଁ ହଁ ଶୁବୁଚି।
କଣ କରିଥିଲୁ।
ହେଇ ଖାଇକି ଆସିଲି ଶୋଇବି ବୋଲି।
ଓ ହୋ।
ତମେ କଣ କରୁଚ।
ଥିଲା ଖାଇବା। ମୁଁ ଏଇ ବସିକି କଥା ହୋଉଥିଲି ଟିକେ ଫୋନ ରେ ସାଙ୍ଗଙ୍କ ସହିତ ତାପରେ ପୁଣି ଭାବିଲି ତୋତେ ଟିକେ କରିଦିଏ। କଣ କରୁଚୁ ନା ମୁଁ ଖାଇନି।
କମରେ କଣ।
ହ୍ୟାଲୋ। ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲୁ କହ।
ହଁ ଆମେ ପୁରୀ ଯାଇଥିଲୁ। ଆମେ ପୁରୀ ଯାଇଥିଲୁ ଜାଣିଚ।
ଶୁଣିଥିଲି।
ତମେ ବି ବା ପୁରୀ ଯାଇଥିଲ। ହ୍ୟାଲୋ। ହ୍ୟାଲୋ ତମେ ବା ପୁରୀ ଯାଇଥିଲ।
ହଁ। ପୁରୀ ଯାଇଥିଲୁ ସେ ବିଷୟ ହଁ ହଁ ଆମେ ଯାଇଥିଲୁ ବା। ତମେ ଯୋଉ ଯାଇଥିଲ କଣ କେମିତି ମଜା କଲ କହ। ଆମେ ତ ଯାଇଥିଲୁ ବୁଢୀ ଲୋକଙ୍କ ସହିତ। ଆମେ ତ ହଇରାଣ ହେଇକି ଆସିଲୁ ଆଉ କିଛି ଏମିତି ବୁଲେଇନୁ ତମ କଣ କଲ ଛୁଆ ଯାଇଥିଲ ମସ୍ତି କରିଥିବ। ଭଲ ଲାଗିଥିବ ବୁଲିବାକୁ ଛୁଆଙ୍କ ବାପାଙ୍କ ସହିତ ବୁଲିବାକୁବି ଭଲ ଫ୍ରି କିଛି ଟେନସନ ନଥିବ। କହ କଣ କେମିତି ମସ୍ତି କଲ।
କିଛି ନାହିଁ ଫାଷ୍ଟ ଦର୍ଶନ କରିବାକୁ ଗଲୁ ଘରକୁ ବାଧେଇକି ଯାଇଥିଲୁ। ଫାଷ୍ଟ ଦର୍ଶନ କରିଦେଲୁ ଠାକୁରଙ୍କୁ ଯାଇକି ହଁ ଫାଷ୍ଟ ଦର୍ଶନ କଲୁ ସେଠୁ ଯାଇକି ଆସିକି ରୁମ ନେଇଗଲୁ ରୁମରେ ଟିକେ ଫ୍ରେସ୍ ହେଇକି ଫେର ବାହାରିଲୁ ଯିବୁ ବୋଲି ସମୁଦ୍ର କୂଳ।
ହୁଁ ହୁଁ।
ସେଠି ଖାଇକି ସମୁଦ୍ର ପାଖରେ ଟିକେ ବସିକି ଗାଧେଇକି
ସି ଫୁଡ୍ ଖାଅ ନା ସେଠି?
ହଁ। ଆମେ ଛୁଆ ସବୁ ଯେ ଯାଇଥିଲୁ ନ ଖାଇଲେ ହବ।
ହଁ, ଆମର ତ ସ୍ତ୍ରୀ ଲୋକ କେ କହିଲେ ଖରା ବେଳେ ଯାଇକି ଆମେ ସେ ବିଚ୍ ରେ କଣ କରିବୁ। ସେଠି ଯାଇକି ଆମେ କଣ ପାଇଁ ବସିବୁ। ଆମକୁ ଆମେ ଯିବୁନି, ଆମକୁ ଆଉ କୁଆଡେ ନିଅ, ନହେଲେ ଆମେ ମନ୍ଦିର ଭିତରେ ରହିବୁ ଏମିତି କିହିଲେ। ଆଉ ଆମେ ଆମ ନନା ଯିଏ ନେଇଥିଲେ ଆମକୁ ସେ ରାଗ ଗିଲେ, କହିଲେ ଥାଉ ଆଉ ଯିବା ଦରକାର ନାଇଁ, ନେଇକି ଲୋକନାଥ ମନ୍ଦିର ପଳେଇଲେ। ସେଠୁ ଆଣିକି ଗାଡି ରେ ବସେଇ ଦେଲେ।
ହଁ ଆମେ ଦିଟା ରାତିରେ ଯାଇଥିଲୁ ଆମର ସକାଳ ଥିଲା ସେ ସେଥିପାଇଁ ଗାଧେଇଆକୁ ହିଁ ଯାଇଥିଲୁ।
ହଁ ଭଲ ନା ସେଠି ଗାଧେଇବାକୁ ଭଲ ଲାଗେ।
ହଁ ତୋମେ ମାନେ ଗାଧେଇଲନି କେମିତି କୁହ। ଆମେ ତ ବଢିଆ ଗାଧିକି ଏ ମସ୍ତି କରିକି ଆସିଛୁ।
କିନ୍ତୁ କଳା ପଡି ଯାଇଥିବ ପୁରା, ସେଇଠି ପାଣି ରେ ଗାଧେଇକି ଆସିଲା ପରେ ପୁରା କଳା କଳା ଦେଖାଯିବ। କିନ୍ ଦି ଚାରି ଦିନ ଙ୍କେ
ହଁ ଆମ ଧନ ମୋ ଭାଇ ସିଏ କୁହନା ରାଗିକି ସେଠୁ ପଳେଇଲା। କହିଲା ଏଇ ରୁମ୍ ରେ ରହିବିନି।
ଓ ମାନେ ଲଗଜରିସ୍ ରୁମ୍ ଦରକାର ଥିଲା।
ହଁ ଲଗଜୋରିଆସ୍ ଦରକାର ଥିଲା, ସେ ଭଲ ରୁମ୍ ରେ ରହିବ, କାହିଁକି ଏମିତିଆ ରୁମ୍ ରେ ରହିଲ।
ଓହୋ, ତୋମେ ବି ବୁକିଂ କରିନଥିବ, ସଡନ୍ ବୋଧେ ବାହାରିଥିବ ଆଉ, ବୁକିଂ ଫୁକିଂ କରିନଥିଲ
ନା, ନା। ସାନ ବାପା କହିଲେ କି ସେଇଠି ଯାଇକି ସିଧା ରୁମ୍ ନବା, କାଇଁ ବୁକିଂ କରିବା। ସମୁଦ୍ର କୂଳ ଦେଖିକି ସେଇଠି ପାଖରେ ରହିଗଲୁ। ସେଥିପାଇଁ ଆଉ ଏମ, ଦି ଦିନ ରହିଛୁ।
ଖିଆପିଆ ସେଇ ହୋଟେଲ୍ କରନା ହଁ, ହଁ
ନାଇଁ ନାଇଁ ପାଖ ହୋ
ହୁଁ।
ପାଖ ହୋଟେଲ୍ ନହଲେ ଅଲଗା କୁଆଡେ ନିଜ କାର୍ ନିଜ କାର୍ ନେଇକି ଯାଇ ଥିଲୁ, ବୁଲିବାକୁ କୁଆଡେ ପଳେଇଥିଲେ ବୁଲିବାକୁ ହେଇଯାଇଥିଲା, ଖାଇବାକୁ ବି ହେଇଯାଉଥିଲା ବୁଲିକି।
ନିଜ ଗାଡି ରେ ତାପରେ ବାପାଙ୍କ ସହିତ ଯୁଆଡେ ବି ଇଚ୍ଛା ସିଆଡେ ଯାଇଲ, ବୁଲିଲ, ଖାଇଲ, ଆସିଲ ଆଉ ନା?
ହଁ।
କେତେ ଜଣ ଯାଇଥିଲ? ସମସ୍ତେ ଭାଇ ଭଉଣୀ ଯାଇଥିଲ, ତୋମ ଘରେ ତ ବହୁତ ଛୁଆ?
ହଁ ଆମ ଘରେ ସମସ୍ତେ ଛୁଆ ଯାଇଥିଲୁ। ସବୁ ଛୁଆ ମିଶିକି। ଭାଇ ଭଉଣୀ ସମସ୍ତେ, ଛୋଟରୁ ବଡ ସମସ୍ତେ।
ହୁଁ, ହୁଁ।
ଆଉ ତୋମ ମାନେ କିଏ ଯାଇଥିଲ?
ଆମେ ମୋ ଶାଶୁ, ମୋ ପିଇ ଶାଶୁ ଆଉ ମୋର ଚାରିଜଣ ଆମେ ଚାରିଜଣ ଯା। ମୋର ବଡ ଯା ତିନି ଜଣ ଉପରେ ଅଛନ୍ତି ଆମେ ଯାଇଥିଲୁ ଆଉ। ଚାରି ଛଅ ଜଣ ହେଲୁ। ମୋ ଆମକୁ ନଏ ନେଇଥିଲେ ଆମର ସାନ ନନା ଜଣେ ଅଛନ୍ତି, ଆଉ ସେ ନେ ସିିଏ ସବୁବେଳେ ନିଅନ୍ତି। ଗାଡି ଆମର ବି ସେଇ ନିଜ ଗାଡି। ସେ ବୁଲିଲୁ। ହେଲେ ଠାକୁର ଦର୍ଶନ ବହୁତ ଭଲ ହେଲା, ସବୁ ଭଲରେ ଭଲରେ ହେଇଗଲା। ସେଟା ଯାହା ବିି ହେଲେ ସେ ଗହଳି ଚହଳିରେ ଟିକେ ଏପଟ ସେପଟ ହବ। ସେ ଜ- ମାନେ ଜଗନ୍ନାଥଙ୍କ ଦର୍ଶ ଶନ ଏତେ ସୁରୁଖୁରୁରେ ହୁଏନି, କାହାର ବି ହୁଏନି। କିଛି ନା କିଛି ସିଏ ତ ମାନେ ତୁମୋର ପରୀକ୍ଷା ନେବେ। ତୋ ଯେମିତି ହେଲେ ଗୋଟେ କଣ କଇ କରଇବେ। ସେମିତି ସେ ପୁଣି ମା ମାନେ ତାଙ୍କର ମହିମାଟା ସେ ଜଣେଇବେ ନା। ସେଥିପାଇଁ ଆଉ କିନ୍ତୁ ଭଲ ଦର୍ଶନ ହେଲା। କେତେ ଭିଡ଼ ଯେବେବି ଯାଉ ଆମେ ଭାବିଲୁ ଟିକେ କମ୍ ଭିଡ଼ ଥିବ ଭଲ ହବ ଭୋର ଭୋରୁ ଦେଖିଲା ବେଳକୁ ଆମରବି ଲେଟ୍ ହବାକୁ ଏଡ଼େ ଆହୁରି ଭିଡ଼ ଯେତିକ ବଙ୍ଗାଳୀ ଲୋକ ସେଇଠି।
ସେ ଓଡିଆ ଓଡିଆରେତ ଯେତିକି ପାଇବୁନି ଓଡିଶାରେ ଲୋକ ସେତିକି ବଙ୍ଗାଳି। ଯେତେବେଳେ ଦେଖିବୁ ଯୋଉଠି ଥାଆନ୍ତେ ବଙ୍ଗାଳୀ ବିହାରୀ କୁଆଡ଼ୁ କୁଆଡ଼ୁ କେତେ ଆସୁଛନ୍ତି।
ଟିକେ ଅନ୍ଧାର ଥିଲା ବଳେ ଗଲେ ଭିଡ଼ କମ୍ ମିଳିବ ଆମେବି ଟିକେ ଅନ୍ଧାର ଥିଲେ ଯାଇଥିଲୁ କମ ଭିଡରେ ଦେଖିକି ଆସି
ଇଅ ସବୁ ଇଏ ଭୋର ଭୋର ପୁରା ଇଏରେ ଖୋଲଚନ୍ତି ଯେତେବେଳେ ବୁ ଏତେ ଲୋକ ନଥିବେ ସେତିକିବି ପୁରା ଅଳ୍ପ ଲୋକ ମାଡିଯାଆନ୍ତି ଭିତରକୁ ପସିଯାଆନ୍ତି। ଆମେତ ଲେଟେରେ ପହଞ୍ଚିଲୁ ଆଉ ମୋର ଭାରି ଇଚ୍ଛା ଭୋର ଭୋର ଦର୍ଶ ଦର୍ଶନ କରିବା ପାଇଁ ମାନେ ସେ ଯୋଉ ଇଏରେକିନା ସେଦେଖିଲା ବେଳକୁ ସେମିତି କେବେ ହେଇପାରୁନି ଆଉ। ଯେତେବେଳେ ଯାଉଛୁ ଏମତି ଭିଡ଼ରେ ଠିଆ ହେଇ ହେଇ ହେଇ ଗୋଡ଼ ହାତ ଏମିତି ପନ୍ଧିବ ଗୋଡ଼ ଯେ ସେଠି ବସିବୁ ସେଠୁ ପୁଣି ଏମିତି ହେଇକି ତାପରେ ଠାକୁର ଦର୍ଶନ କଲା ପରେ କିନ୍ତୁ ସବୁ କଷ୍ଟ କୁଆଡ଼େ ପଳାଏ ଏତେ ଏତେ କଷ୍ଟ ଲାଗୁଥିବ ତା ଜଗା ଦର୍ଶନ ହେଲା ପରେ ଆଉ କିଛି ଲାଗିବନି ସବୁ ଥକାପଣ ପଳେଇଥିବ।
ହଁ ଆଉ ଅବଢ଼ା ଖାଇଲନା?
ଖାଅ ତମେ
ଆଜ୍ଞା।
ହାଲୋ ମନ୍ଦିର ଭିତରେ ରୁହନା?
ମାନେ ମନ୍ଦିର ଭିତରେ ରହିକି ବସିକି ହଁ ହଁ ହଁ ଭଲ ଲାଗେନି ସେଠି ବସିବାକୁ?
ଆଉ ଅବଢ଼ା ଖାଅନା ବାହାରେ ଖାଅ?
ନାଇଁ ଆମେ ବାହାର ଖାଇଥିଲୁ ଏଥରକ ଅଭଡ଼ା ଖାଇନଥିଲୁ।
ହୁଁ ହୁଁ ତମେ ଜଲଦି ଯାଇଥିଲନା ଭୋର ଭୋରୁ ଯାଇକି ଦର୍ଶନ କରିକି ଆଇିଲ ଅଭଢ଼ା ବାହାରୁ ବାହାରୁ ଦିଟା ସେଇଥିପାଇଁ ଖାଇ ପାରିନଥିବ ଆମେ ସେ ଅଭଢ଼ା ଖାଇବୁ ବୋଲି ଆମର ଟିକେ ଏପଟ ସେପଟ ହେଲା ଆମେ ଅବଢ଼ା ଖାଇବୁ ବୋଲି ବାହାରି ଆସିଲୁ ମନ୍ଦିରରୁ ବାହାରି ଆସିଲା ପରେ ତ ଆଉ ପୁଣି ପୁରଇବା ପାଇଁ ପୁରଇବେନିନା ଯଦି ହାତରେ ସେତାଙ୍କ ଯୋଉ ଅଛନ୍ତି ଗାର୍ଡ ସେମାନେ ଯଦି ହାତରେ ଗାରେଇ ଦେଇଥିବେ ନମ୍ବର ଦେଇ ଦେଇଥିବେ କିଲେଖି ଦେଇଥିବେ କଣ ତମ ହାତ ଲେଖା ଦେଖିଲେ ସେ ଛାଡିବେ। ନହେଲେ ଛାଡ଼ିବେନି ଆମେ ଆଉ କାଇଁ ଏତ କଥା ଜାଣିବୁ ଆମ ଆମର ବାହାରିକି ପଳେଇ ଆସିଚୁ। ତାପରେ ଆଉ ଲାଇନିରେ ରହିକି ପୁଣି ଯିବୁନା? ପୁଣି ଦୁଇଶହ ତିନିଶହ ଲୋକ ପଛରେ ରହିକି ପୁଣି ଗଲାବେଳକୁ ତିନିଟା ବାଜିବ। ସେଥିପାଇଁ ଆମେ ଆଉ ରିକୁଏଷ୍ଟ କରିକି ଗାର୍ଡକୁ ଜ ଦିଜଣ ଆମ ଝିଆରୀର ମୋର ମୋ ଝିଆରୀବି ଯାଇଥିଲା ସାନ ଝିଆରୀ। ଝିଆରୀର ମୋର ଗଲୁ। ଅବଢ଼ା ବହୁତ୍ ସମୟ ରହିଲୁ କିନ୍ତୁ ଘର ଲୋକ ଆଉ ଯାଇପାରିଲେନି ଘର ଲୋକଙ୍କୁ କିନ୍ତୁ ସେମାନେ ଛାଡ଼ିଲେନି ଆମେ ବହୁତ୍ ରିକୁଏଷ୍ଟ କରିବାରୁ ମୋ ଝିଆରିକୁ କହିବାରୁ ଛାଡି ଦେଇଥିଲେ। ଆମେସେ ଭିତରୁ ଅବଢ଼ା ନେଇକି ପୁଣି କେତେ ଘଣ୍ଟେ ଭଳିଆ ଅପେକ୍ଷା କଲୁ ସେମାନେ ଆଉ ଯାଇ ପାରିଲେନି ତାପରେ ସେ ଆମେ ପୁଣି ବାହାରକୁ ଆସିକି ଦେଖା କଲୁ ସେ କହିଲେ ନାଇଁ ତମେ ଅବଢ଼ା ନେଇ ଆସ ଏଇ ବାହାରେ ଖାଇଦବା। ପୁଣି ଅବଢ଼ା ଆଣିକି ବାହାରେ ଖିଆପିଆ କଲୁ ଆଉ ତାପରେ ପୁଣି ଅବଢ଼ା ଯାଇକି ଆମର ନେଇ କି ଆସିଲେ ନନା ଯାଇକି ଅବଢ଼ା ଆଣିଲେ ଘର ପାଇଁବି ଅବଢ଼ା ଆସିଥିଲା ଆମେବି ବହୁତ୍ ବଢ଼ିଆସେ ପ୍ରସାଦ ପାଇଲୁ। ଘରେବି ଛୁଆ ବହୁତ୍ ଦିନ ହେଲାଣି ଅବଢ଼ା ଖାଇ ନଥିଲେ ସମସ୍ତେ ଖୁସି ହେଲେ। ଭଲ ସବୁ ମିଳୁଚି ବି ଭଲ ସବୁ ଥିଲା ବି କିଛି ଖରାପ ହେଲାନି ଭଲ ଥିଲା।
ହଁ।
ପୁରି ବି ଯି ଆଜି ଆମର ମସୁର, ଆଳୁ କୋବି ପଡିକି ଗୋଟେ ତରକାରୀ ଆଉ।
ଓହୋ। ଆଉ ପୁଅ କଣ କରୁଚି?
ପୁଅ ପୁଅ ତଳେ ଟିଭିି ଦେଖୁଚି। ଟିଭି ଦେଖୁଥିବ ଆଉ ଫୋନ୍ ଦେଇନି ଫୋନ୍ ଦେଇଥିଲେ ଖାଇ ଖାଇ ସାରିଲାଣି ଖାଇକି ଟିଭି ଦେଖୁ ଚି ଆଉ।
ଓହୋ।
ଆଉ ପିଜିଜ୍ କ ଣ ହଁ ଦେହ ଭଲ ଅଛି ଆଉ ତୋର ପିଜି ପା ଚାଲିଚି ଏବେ?
ହଁ ହଁ ହେଇ ଫାଷ୍ଟ ସେମିଷ୍ଟର ଟା କମ୍ପ୍ଲିଟ୍ ହେଇଚି।
ଓ ହଁ।
ସେକେଣ୍ଡ ସେମିଷ୍ଟାର ଆସୁଚି।
କେବେ ହେବ?
କୁହାଯାଇନି କିଛି।
ହୁଁ ହୁଁ ଆଉ କିଛି ଦିନ ଥିବ ବୋଧେ ନୋଟିସ ଆସିବ ଆଉ ନା।
ହଁ ପ୍ରାକ୍ଟିକାଲ ହବ ଫାଷ୍ଟ ଫାଷ୍ଟ ପ୍ରାକ୍ଟିକାଲ ସ‌ଇଲା ପରେ ତା କିଛି ମାସରେ ସେମିଷ୍ଟାର ହବ।
ଓ ହୋ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ‌।
ହୁଁ।
ଆଉ ପୁଅ କଣ ପଢୁଚି କୋଉ କ୍ଲାସ?
ହଁ ସିବିଏସ୍ଇ ରେ ପଢୁଚି ଆଉ। ହଁ ପଢୁଚି ତ ସେମିତି ଆଉ। ସେ ତ ଏଇଁନା ଖାଲି ଖେଳ ରେ ମନ ଦୋଉଚି ଖାଲି ଖେଳିବି। କ୍ରିକେଟ ଖେଳିବି ଇଏ ଖେଳିବି ସେ ଖେଳିବି ଖାଲି ସବୁବେଳେ ଅହ ରହ ଗୋଟେ ବଲ ଧରିକି ଗଲା ଏଠି ବାଡା ସେଠି ବାଡା ଏମିତି ଆଉ। ଏଇ ସ୍କୁଲ ତ ଦି ଦିନ ହେଲା ଖୋଲିଚି ସ୍କୁଲ ଗଲେ ଫୁଣି ହେଇଯିବ ଠିକ ଆଉ।
ହଁ ଛୁଟି ହେଇଯାଇଥିଲା ଖରା ଦିନେ।
ହଁ ଖରା ଅଧିକ ଯୋଗୁ ଫୁଣି ଛୁଟି କରିଦେବେ ପାଇଁ କଣ କୋହୁଥିଲେ। ପ୍ରାୟ ସ୍କୁଲ ଖୋଲିିନି ଏ ଏଇ ସ୍କୁଲ ଖୋଲିଚି। ଯାରକାରେ ପ୍ରାୟ ସ୍କୁଲ ଖୋଲା ହେଇନି ସବୁ ସୋମବାରଠୁ ଖୋଲା ହବ। ହଉ।
ହୋଉ।
ମାନେ ଆମର ଏଇଠି ଆଉ ସିଏ ଦେ ଯାଉଚି ଦିଇ ଦିନି ହେଲାଣି ସ୍କୁଲ କବାଡି ପ୍ରାଟିସ୍ କରୁଚି କଣ କବାଡି ଖେଳିବାକୁ ଯିବ ବୋଲି। କାଲି କବାଡି ପ୍ରାଟିସ୍ ଅଛି ସଣ୍ଡେରେ।
କବାଡି ଖେଳୁଚି?
ହଁ କବାଡି କଣ ସ୍କୁଲରେ ସେ ଖେଳିଲି ଖେଳିକି ସେ ଖେଳି ପ୍ରାଟିସ୍ କରୋଉଚନ୍ତି ଆଉ ନେବେ ବାହାର କୁ ବୋଲି ତାଙ୍କର ପୋଷ୍ଟପଣ୍ଡ ହେଲା ସେ ଏବେ ବାଇଶିରେ ହବାର ଯିବାର ଥିଲା ସେଟା ଯିବେନି। ସେଟାର ଆଉ କଣ କୋଉ ମାସରେ ଫୁଣି ଯିବା ଆଗ ମାସଟା କି ଜୁଲାଇ କି ଅଗଷ୍ଟ ଆଡକୁ ଯିବେ ଏଇଟା ରହିଲାଉ ଏବେ ଯୋଉ ଯାଇଥାନ୍ତେ ସେଟା ବନ୍ଦ ହେଲା।
ଓହୋ।
କି କନଫର୍ମ କରିନାହାନ୍ତି ହଁ। ହଉ ଆଉ ହଉ ମୁଁ ରଖୁଛି ଆ।
ଠିକ ଅଛି।